ହ୍ୟାଲୋ
ଜୟ ଶ୍ରୀରାମ ଭାଇ।
ହଁ ଭାଇ ଜୟ ଶ୍ରୀ ରାମ।
ଆଉ କଉଡ଼ି?
ଏଇ ଘରେ ଅଛି ଆଉ।
ଆଉ କଣ କରୁଛ କଣ?
କଣ ଗାଧେଇନି ଆଜ୍ଞା ବସିଛି ଆଉ, ଗାଧେଇବା ଆଉ ଟିକେ ଗଲେ ଆଉ।
ଆ ଖାଇସାରିଲଣି?
ଛକକୁ ଟିକେ ଯାଇଥିଲି। ଛକରୁୁ ଆସିଲି ଆସିକି ବସିଛି ଆଉ।
ହଁ।
ଭାଇକ୍ ସେ ବାଇକ୍ ଟ ବାଇକ୍ ଟିକେ ଯାଇଥିଲି ଆଣିବାକୁ ସେ ଫୋନ କରିଥିଲା ଏଇନା ମୁଁ ଗାଡି ଟା ନେଇଯାଇଥିଲି ଗାଡି ଟା ବ୍ୟାଟେରୀ ଆଜ୍ଞା ଖରାପ ହେଇଯାଇଥିଲା। ବେଟ୍ରି ଟାକୁ ମୁଁ ସେଦିନ ଯାଇଥିଲି ସର୍ଭିସିଂ ପାଇଁ ଆଉ ବେଟ୍ରିଟା ଖୋଲିକି ତାକୁ ଦେଇ ଯାଇଥିଲି ଚେକିଂ ପାଇଁ ସେ ଚେକ୍ କରି ବେଟ୍ରି ଟା ଗୋଟେ ନୂଆ ବେଟ୍ରି ଆଣିଦେଲା ମୋତେ। ସେ ବ୍ୟାଟରୀଟା ଆଜ୍ଞା ଖରାପ ହେଇ ସେ ବ୍ୟାଟରୀ ଟା ବହୁତ ଖରାପ ହେଇଯାଇଥିଲା ଡ୍ୟାମେଜ ହେଇଯାଇଥିଲା।
ଆଜ୍ଞା।
ମୁଁ ଆଭରିଟା ଦେଲା ହଁ ଏବେ ଠିକ ଏବେ ଠିକ ହେଇଗଲା ନୂଆ ବେଟ୍ରୀ ଟେ ଗୋଟେ ଦେଲା ସିଏ। ମୁଁ ତାକୁ ପକେଇକି ଆଉ ଗୋଟେ ସାଙ୍ଗକୁ ନେଇକି ଯାଇଥିଲି ପ କେ ଘରକୁ ଆଣିଲି ଗାଡି ଟା ଭଲ ଭାବରେ ଧୋଇଦେଲି ଟିକେ ଭଲ ଭାରେ ଟିକେ ଧୋଇଦେଲି ଗାଡି ଟା। ଧୋଇକି ଘରକୁ ଆଣିଲି ଘରେ ଥିଲି ଖାଇ ପିଇ ମାଛ ଭାତ ମାଛ ଭଜା ପଖାଳ ଟିକେ ଖାଇ ଘରେ ଶୋଇଥିଲି। ଆଉ ସେ ଭାଇ ଟିକେ ଫୋନ କଲେ ମୁଁ ଗଲି ଆଉ। ଗଲି ତାଙ୍କୁ ନେଇକି ଆସିଲି ବସିଛି। ଗାଧେଇନି ଗାଧେଇବା ଆଉ
ଅହୋ ନାଇଁ ମୁଁ ଟିକେ ଜଙ୍ଗଲ ଆଡେ ଯାଇଥିଲି ଜାଣିଲ ନା।
ଆଛା।
ହଁ ଜଙ୍ଗଲ ଆଡେ ଏଇଠି ଆମର ବାଘ ହେଇଗଲାଣି ଜାଣିଲେ ନା? ଗୋଟେ ବାଘକୁ ଜଷ୍ଟ ହେଇ ଦେଖି ଜଷ୍ଟ ହେଇ ଦେଖିକି ଆସିଲି ଜାଣିଲେ ନା ବାଘକୁ।
ଆଚ୍ଛା ଆ
ଆପଣ ବାଘ ଦେଖିଛନ୍ତି ଆପଣ ବାଘ ଦେଖିଛନ୍ତି ଆପଣ କି ଦେଖିନାହାନ୍ତି?
ନାଇଁ ଆଜ୍ଞା ବା ବାଘ ଆମେ ଆଖିରେ ଦେଖିନୁ ନନ୍ଦନକାନନ ବି ଆମେ ଯିବୁ ଯାଇନୁ ବାଘ ଦେଖିନୁ ଆଜ୍ଞା ଆଖିରେ।
ଆପଣ ବା ଯାଇଛନ୍ତି କୁଆଡେ?
ନା ମୁଁ ଯାଇ ନାଇ ଆଜ୍ଞା।
ନାଇଁ ଆପଣ କଣ ଛୁଆ ବେଳେ ପିକନିକ ଫିକିନିକି ସ୍କୁଲ ରେ ଯାଇଥିବେ।
ନା ନା ନାଇଁ ଛୁଆ ବେଳେ ମତେ ଆମ ଘରେ ପିକନିକ ଛାଡନ୍ତିନି।
ଉଁ ହୁଁ। ନାଇଁ ଆଚୁଆଲି କଣ ହେଇଛି। ହୁଁ ଆକ୍ଚୁଆଲି କଣ ହେଇଥିଲା କି? ଆମର ଏଇ ଯୋଉ ବାଘଟେ ଅଛି ଜାଣିଲେ ନା?
ଆଜ୍ଞା।
ସିଏ ହଉଛି ମୋର ଭାରି ମାନେ ତାର ମୋର ସମ୍ପର୍କଟା ଭାରି ଭଲ ସେ ବାଘର। ମୋର କାହିଁ କହିଲେ?
ଆଜ୍ଞା କଣ ପାଇଁ। କହୁନାହାନ୍ତି।
ଆପଣ କୋଉଠି ଅଛନ୍ତି। ହ ନାଇଁ ଥରେ
ହୁଁ ଘରେ ଅଛି ଆଜ୍ଞା।
ହଁ ଆଜ୍ଞା ଶୁଣନ୍ତୁ ଥରେ କଣ ହେଇଛି କି?
ହଁ କୁହନ୍ତୁ।
ଥରେ ଏଇ ଯୋଉ ବାଘଟି ଏଇ ଯୋଉ ବାଘଟି ଅଛି। ସିଏ ହଉଛି ତା ଛଆ ତା ମା ଯିଏ ଜାଣିଲେନା। ବାଘର ମା ସିଏ କଣ କହିଲ ମାନେ ବହୁତ ଦିନ ଜଙ୍ଗଲରେ ରହି ରହି ଜଙ୍ଗଲ ରେ ଥରେ
ଆ
କାହିଁକି ଆମର ଯୋଉ ଜଙ୍ଗଲ
ଆଜ୍ଞା।
ହାଲୋ।
ଆଜ୍ଞା କୁହନ୍ତୁ।
ଜଙ୍ଗଲରେ ଜଙ୍ଗଲରେ ନିଆ ଲାଗିଆଲା। ହଁ ଜଙ୍ଗଲରେ ନିଆ ଲାଗିବା ଫଳରେ ତାପରେ ଜଙ୍ଗଲ ଯେତିକି ସବୁ ଥିଲା। କାଠ ଯେତିକ ସବୁ ମାନେ ଜଙ୍ଗଲ ଟା ଜଙ୍ଗଲ ଟା ପୁରା ପୋଡି ପୋଡି ପୋଡି ପଡି ଗଲା। ବୁଝିପାରୁଛନ୍ତି ନା ନାଇଁ। ଜଙ୍ଗଲ ଟା ଯେମିତି ପୋଡି ପୋଡିଗଲା। ଜଙ୍ଗଲଟା ତ ପୋଡିଗଲାଣି। ତାପରେ ଜଙ୍ଗଲ ଟା ପଡିଗଲା ପରେ ତାପରେ ତ ଜାଣିଛନ୍ତି ଜଙ୍ଗଲଟା ପୋଡିଗଲା ଆପଣଙ୍କର ଯୋଉ ଭଳିଆ ଅବସ୍ଥା। ହବ ଧର ଆପଣଙ୍କ ଘରେ ଧର ନିଆଁ ଲାଗିଗଲା ଗୋଟେ କଥାକୁକୁ ପଡିଛି। ବୁଝିପାରୁଛନ୍ତି ନା ନାଇଁ। ଆପଣ ଘରେ ଯୋଉ ଜିନିଷ ରଖିଥିବେ। ଖାଇବା ଜିନିଷ ହଉ କି ଯୋଉ ଜିନିଷ ହଉ ସବୁଥିରେ ନିଆଁ ଲାଗିଯିବ ନା ନାଇଁ। ଲାଗିଲା ପରେ ଆପଣ ଆଉ କଣ ଖାଇବେ କଣ? ଆପଣଙ୍କ ଘରେ ତ ଯ ଜିନିଷ ଟା ରଖିଥିଲେ ସବୁ ନିଆଁ ଲାଗିଗଲା। ଆପଣ ତ କିଛି ଖାଇପାରିବେନି ନା। ହାଲୋ।
ଆଜ୍ଞା।
ଜଙ୍ଗଲରେ ହଉଛି ସେଇୟା ହେଇଛି ଜଙ୍ଗଲରେ ଯେତେବେଳେ ନିଆଁ ଲାଗି ଯାଇଚି। ବାଘଟି ଆଉ ଖାଇବାକୁ ଟୋଟାଲି ପାଏନି। ସେତେବେଳେ ଖାଇବାକୁ ପାଏନି। ସିଏ କଣ ହେଇଛି କି ସେଇ ଯୋଉ ବାଘଟି ଆମ ଗାଁ କୁ ହେରା ପଳେଇ ଆଉଚି। ଆଉ ରାତିରେ ଆଉ ରାତିରେ ଆସିକି ଗାଁକୁ କାହାର ଛେଳି କାହାର ଗାଈ ବୁଝିପାରୁଛନ୍ତି ନା ନାଇଁ।
ହଁ।
ରଖିଥିବେ ଘରେ ଗାଈ ଆପଣଙ୍କର ଥବ।
ହଁ ଆମର ଗାଈ ଅଛି ଚାରୋଟି ଗାଈ ଅଛି। ଆଉ ଛେଳି ପଲେ ଅଛନ୍ତି। କୁକୁଡା ପଚିଶ ତିରିଶ ଟା ଅଛି। ଆମେ ଚିଆଁ ବି ଫୁଟେଇ ଛୁଆ ଜନ୍ମ କରୁ।
ଆଜ୍ଞା ଆଜ୍ଞା ଆପଣ ତ ଜାଣିଥିବେ ସବୁ ଗାଁ ରେ ସେମିତି ସବୁ ଅଛନ୍ତି। ମାନେ ଗାଈ ରଖିଛନ୍ତି ଛେଳି ରଖିଛନ୍ତି କୁକୁଡା ସବୁ ରଖିଛନ୍ତି ସବୁ ଗାଁରେ ଆମ ଗାଁରେ ବି ସେମିତି ଅଛନ୍ତି। ସିଏ କିନ୍ତୁ ଆମ ଗାଁ ଭିତରକୁ ପଶିକି ଜାଣିଲେ ନା।
ଆଜ୍ଞା।
ସେଥିରେ ପଶିକି କାହାର ଛେଳି ମାନେ ଗୋଟେ ଦିନର କାହାର ଦିଟା ଛେଳି ପଳେଇଲାଣି ଯେ କାହାର ଦିଟା ଗାଈ। ପଳେଇଲାଣି। କାରଣ ବାଘ ହଉଛି ଏକାଠିଆ ତାର ଦିଟା ଛୁଆ ସିଏ ଫେରେ ଖାଇବେ ନା ନାହିଁ। ବାଘ ଜଙ୍ଗଲରେ ଆଉ କିଛି ଖାଇବାକୁ ନାହିଁ। ହେଲା କି ବାଘ ତାର ଆସିକି ଘରୁ ଗୋଟା ଗୋଟା ଗୋଟା ଗଟା ଗାଈ ଛେଳି। ଗାଁ ଲୋକ ସବୁ ମାନେ ପୁରା ମାନେ ଉ ମାନେ ସବୁ। ହେଇଗଲେ ଆ ଗାଈ କୁଆଡେ ଯାଉଛି ଛେଳି କୁଆଡ ଯାଉଛି କେହି ଜାଣିପାରିଲେନି। ଥରେ କଣ ହେଇଛି କି ଆମ ଗାଁ। ଡେଲି ତାର ଆସିକି ନେଇକି ଯାଏ ଆଉ କେହି ହଁ ଗୋଟା ଗୋଟା ଗୋଟା କଟା ହଁ ଜାଣିପାରନ୍ତିନି। ସବୁ ନେଇକି ଯାଏ ହଁ ଜାଣିପାରନ୍ତିନି। ଆଉ ଥରେ ଆମ ଗାଁ ଲୋକ ସବୁ ବସିକି ମିଟିଂ କଲେ। ମାନେ ବସିକି ବୈଠକ କଲେ ବୈଠକ କଲେ କଣ କି ନାଇଁ। ଯଉ ଆଉଛି ଖାଇବାକୁ ତାକୁ ଆମେ ଧରିବା ହେଲା ଧରିବା। କେମିତି ଧରିଲା ବେଳେ ସିଏ ତ ସବୁ ଶିକାରି ମିକାର ଶିଖିନାହାନ୍ତି ନା।
ହଁ।
ଆକଛୁଲି ଜଙ୍ଗଲରେ ରହିବା ଲୋକ ହଉଛି ମୁଁ ହେଲା କି ମାନେ। ଜଙ୍ଗଲ ଭିତରେ ପାଣି, ପବନ। ସବୁ ବିଷୟରେ ମୁଁ ଜାଣିଛି ଇଏ ଗାଁ ଲୋକ ଇଏ କଣ ଜାଣିଛନ୍ତି କହୁନାହାନ୍ତି।
ହଁ।
ସେ ତ ଗାଁରେ ରହିଲ ଖାଇଲେ ପିଇଲେ ଆଙ୍କର କଣ ଅଛି ହେଲା କି। ଇଏ ଜଙ୍ଗଲ ବିଷୟରେ କିଛି ଜାଣିନାହାନ୍ତି। ମୁଁ ଟିକିଏ ଜଙ୍ଗଲ ଆଡ଼େ ଯାଏ ହେଲା କିି। ତାପରେ ମୁଁ ମାନେ ବେଶି ବେଶି କରି ମାନେ ସେ ଯୋଉ ଜଙ୍ଗଲ ଭିତରେ ଟିକେ ମତେ ବି ଟିକେ ଭଲ ଲାଗେ ଜଙ୍ଗଲ ଭିତରେ ବସିବାକୁ। ଜଙ୍ଗଲ ଭିତରେ ଯୋଉ ସୁଲସୁଲିଆ ପବନ ଟିକେ ଦଉଥିବ ଟିକେ ବସିଥିବ ଆରାମସରେ। ସେଇଟା ଯୋଉ ଶାନ୍ତି ଅଛି ସେଇ ଶାନ୍ତି ଟା ଆଉ କୋଉଠି ଅଛି। ଆପଣ ନିଜେ କୁହନ୍ତୁ ଆପଣଙ୍କୁ ଘରେ ଯେମିତି ଶାନ୍ତି ଲାଗିବ ଆପଣ କଣ ମାନେ ବାହାରେ ଧର ପବନ ଟା ଦଉଛି ଆପଣ ଫ୍ୟାନ ପବନରେ କଣ ସେମିତି ଶାନ୍ତି ଲାଗିବ କି ଆପଣଙ୍କୁ?
ନାଇଁ ଆଜ୍ଞା ସେ ସେମିତି କଣ ଆ ମିଳିବ ଆମକୁ। ସେଇ ବାଘ ଗପ ମୁଁ ଗୋଟେ କହୁଛି ଶୁଣନ୍ତୁ ଆପଣ। ବୁଦ୍ଧି ଥିଲେ ଆଜ୍ଞା ବୁଦ୍ଧି ଥିଲେ ଉପାୟ ମିଳେ।
ଆ ସେଇଟା ଶୁଣନ୍ତୁ ମୁଁ ତମକୁ କହୁଛି ତାପରେ କଣ ହେଇଛି କି ଏଇ ଯୋଉ ବା ଗୋଟେ କେହି ଧରି ପାରୁନାହାନ୍ତି। ମୁଁ କଣ ହେଇଛି କି ତାପରେ ମୋ କତିକି ସବୁ ଆସିଲେ ଆଉ। ବୁଝିପାରୁଛ ନା ନାଇଁ କହିଲେ ଆଉ ବାବୁ ଆଉ ଆପଣ ନଗଲେ କିଛି ହବନି ପୁରା ଗୋଡ଼ ହାତଳେ ପଇଲେ କାନ୍ଦୁଣୁ ମାନ୍ଦୁଣୁ ହେଲେ ଆଉ। ହେଲା କି କାଇଁ କହିଲେ କାରଣ ସମିତିଙ୍କର ଗାଈ ଛେଳି ଖାଇ ଦଉଛନ୍ତି ଆଉ ବାଘକୁ ତ କେହି ମାରିପାରିବେନି ନା ମୋ ଛଡା। ଜାଣିଲେ ନା ଆଉ ଫରେଷ୍ଟର ବି ଆସିଲେ ଆଉ ତାକୁ କବ୍ଜା କରିପାରିବେନି ଧରି ପାରିବେନି।
ଶୁଣନ୍ତୁ ଆପଣ ଶୁଣନ୍ତୁ ଦୁଇ ଜଣ ଆଜ୍ଞା କହିବା ଦରକାର ଆପଣ ଖାଲି କହିଲେ ହବନି।
ଆଜ୍ଞା
ହଁ କୁହ ମୁଁ କହୁଛି ଶୁଣନ୍ତୁ ଆପଣ ବୁଦ୍ଧି ଥିଲେ ଆଜ୍ଞା ଉପାୟ ମିଳେ। ଯଦି ବୁଦ୍ଧି ନଥିବ ତାହେଲେ ଉପାୟ ଟା ତ ଆପେ ଆପେ ମିଳିବନି ନା ବୁ ଦ୍ଧିଥିବା ଦରକାର ଉପାୟ ମିଳିବାକୁ ହେଲେ। ଶୁଣନ୍ତୁ ଥରେ ହଁ ହଁ ଥରେ ଚରୁ ଚରୁ ବାଟ ବୁଣା ହୋଇଗଲା। ହଠାତ୍ ତା ସାମ୍ନାରେ ମହାବାଳ ଆଜ୍ଞା। ଆଜ୍ଞା ଘରମଣି ମାନେ କହିଲେ ଘରମଣି ବୁଝାଇଲେ ଗାଈ ବୁଝାଏ ଆଉ ହଁ ହଠାତ ତା ସାମ୍ନାରେ ମହାବଳ ବାଘ ହଜାର ହୋଇ ହାଜର ହୋଇଗଲା ଘରମଣିକୁ କହିଲା। ମୁଁ ତୋତେ ଖାଇବି ଘର ମଣି ବହୁତ ଡରିଗଲା
ଆଜ୍ଞା।
ହେଲେ ବୁଦ୍ଧି ହେଲେ ବୁଦ୍ଧି କଟାଏ ଉପାୟଟପାଏ ଉପାୟ ଉପାୟ ପାଞ୍ଚିଲା। ବାଘକୁ କହିଲା ଆପଣ ହେଲେ ରାଜା କେତେ ଜୀବଜନ୍ତୁଙ୍କୁ ଖାଇ ମୁହଁ ଦା ିବ ଆପଣଙ୍କର ଆପଣ ଯାଆନ୍ତୁ ପ ପ୍ରଥମେ ଝରଣା ପାରିଣେ ମୁହଁ ଧୋଇବେ ଏବଂ ଝରଣା ଝରଣା କୂଳକୁ ମୁଗୁନି ପଥରରେ ଦାନ୍ତ ଘଷିବେ ମୁଗୁନି ପଥରରେ ବାଘ ଦାନ୍ତ ଘଷିବେ ଆପଣ ଜାଣିଛନ୍ତି ନା
ଆଜ୍ଞା ଆଜ୍ଞା।
କହିଲା ବାଘ କହିଲା ଠିକ କହିଲୁ ବାଘ ଯେମତି ଝରଣା କୁଳ କୁ ଯାଇଛି ଯାଉ ଯାଉ ସନ୍ଧ୍ୟା ହୋଇଗଲା ଏବଂ
ଆଜ୍ଞା।
ସେଇଟା ଥିଲା ସିଂହର ଗୁମ୍ଫା।
ଆଜ୍ଞା।
ସିଂହ ଯେମିତି ଗୁମ୍ଫାରେ ପ ପଶିଛି ଦେଖିଲା ଅନ୍ଧାରରେ ଆ ଆଖି ଦୁଇଟି ଚିକ୍ ଚିକ୍ କରୁଛି
ଆଜ୍ଞା।
ଗର୍ଜନ କରି ପଚାରିଲା କିଏରେ ତୁ? ଘରମଣି କହି ଲା ଘରମଣି ଭାବିଲା ଏବେ ନିଶ୍ଚିତ ଜୀବନ ଯିବ। ତଥାପି ଏଥର ମଧ୍ୟ ସାହସ ସଞ୍ଚୟ କରି କହିଲା ମୁଁ ଧବ୍ ଧବ୍ ରାଜା।
ଆଜ୍ଞା।
ମୋ ସିଂଘ ଦିଇଟା ଗୋଜା।
ଆଜ୍ଞା।
ସିଂଘରେ ଗଛକୁ ଭାଙ୍ଗେ। ଦ୍ଵିତୀୟ ସିଂଘରେ ସିଂହକୁ ମାରେ। ଏହା ଶୁଣି ସିଂହ ପ୍ରାଣ ବିକଳେ ସେଠାରୁ ଯାଇ ଆଉ ପା ପାଞ୍ଚଟା ସିଂହଙ୍କୁ ଧରି ଆସିଲା। ବହୁତ ଆଜ୍ଞା ମାନେ ଏଇ ଯୋଉ ସିଂହ ଗପଟି ଆଜ୍ଞା ବହୁତ ବଡ ଗୋଟେ ଆଖ୍ୟାତ ପ୍ରଦାନ କ କରିଥିଲା ଉଁ, ଏଇ ଗ ଛୁଆ କାନ୍ଦିଲେ ଏଇ ଗପଟି ମା ଶୁ
ଆଜ୍ଞା ଆପଣ ବି ଛୁଆବେେଳେ ବି ଛୁଆବେଳେ ବି ଶୁଣିଥିବେ ଗପ ଉଡାକୁ ଶୁଣିଥିବେ। ବହୁତ ଇଏରେ
ଶୁଣନ୍ତୁ ମୁଁ କଣ କଣ କଲା ନା ହଁ ଘର ମଣିଟି ଘର ମଣିଟି ସେ ଗୁମ୍ଫା ଭିତରେ ବସ ସିଥିଲା ଆଜ୍ଞା ସିଂହ ପାଞ୍ଚଟି କୁ ସିଂହ ଆଉ ଜଣ ଜଣେ ସିଂହ ଆଉ ପାଞ୍ଚଟି ସିଂହଙ୍କୁ ଡାକ କି ଆଣିଲା। ତା ସାଙ୍ଗସାଥି, ବନ୍ଧୁବାନ୍ଧବ, ଭଲ ମନ୍ ଦ ଆମର ଯେମିତି ପ୍ରିୟ ପ୍ରୀତି ଅଛି ତାର ବି ସେମିତି ଅଛି ସିଏ ଡାକି ଆଣିଲା। ଯେହେତୁ ଡାକି ଆଇଁଲା ଘରମଣି କଣ କଲାନା ଘରମଣି ଜୋର ଆବାଜ କରି କହିଲା।
ଆଜ୍ଞା।
ତୋମେ ପାଞ୍ଚ ହେଲେ କଣ ହେଲା। ମୁଁ ଏକା କା
ଆଜ୍ଞା।
ମୁଁ ସିଂହ। ତୋମେ ସିଂହ ହେଲେ କଣ ହେଲା ମୁଁ ତୋମ ବାପା। ସିଂହ ଗୁରା ଆଜ୍ଞା ଡରିକି ସବୁ ଜଙ୍ଗଲରୁୁ ଆଜ୍ଞା ପ-ପଳାଇ ଗଲେ। ହଁ ଅନ୍ଧାରରେ ଦେଖା ଘରମଣିର ମୁହଁ ଅନ୍ଧାରରେ ଦେଖା ହଉନଥାଏ। କେବଳ ଆଖି ଦୁଇଟି ଚକମକ କରୁଥାଏ। ଦେ ଦେଖିକି ଭୟଭୀତ ହୋଇ ଉଁ, ସିଂହ ଗୁଡିକ ଉଁ, ପଳାଇ ଗଲେ।
ଆଜ୍ଞା।
ଆଜ୍ଞା, ତାପରେ ବା ଘ ଆସି ପହଞ୍ଚିଲା। ସିଂହ ବା ଘକୁ ଯାଇ କହିଲା ସେ ମୋ ଗୁମ୍ଫା ଭିତରକୁ ମୁଁ ଯାଇଥିଲି ବିଶ୍ରାମ କରିବାକୁରୁ ସନ୍ଧ୍ୟା ପହରରେ ଏପରି ଏକ ଦୃଶ୍ୟ ମୁଁ ଦେଖିଲି।
ହଉ ଆଜ୍ଞା ଟିକେ ଆପଣ ଆପଣ ଆପଣ ଟିକେ ରଖନ୍ତୁ ଆଜ୍ଞା।
ଆଜ୍ଞା।
ଆଜ୍ଞା।